ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଛ ଝିଅ?
ଘରେ ବସିବା କଥା ଆଉ କଣ।
ହୁଁ। କଣ ଖାଇଚ?
ସନ୍ଧ୍ୟାବେଳେ ଚା ପିଇଥିଲି।
କଣ ଖାଇଚ?
ସନ୍ଧ୍ୟାବେଳେ ଚା ପିଇଥିଲି।
ଓହୋ। ହଁ ହଁ ସନ୍ଧ୍ୟବେଳେ ଚା ପିଅ କି?
ଚା ପିଏନି ଘର ଲୋକ ପିଉଛନ୍ତି ପିଇଦିଏ ଆଉ।
ହଁ। ଆଉ ଆଜି କଣ ରୋଷେଇ?
ଆଜି ବୁଟ
ଓଃ। ଆଉ କଣ? କଣ ପିଠା ହେଇଚି?
ପିଠା ହବଚକୁଳି ପିଠା ହବ। ପାଞ୍ଚ ଦିନ ପହରଦିନ ହବ ପୋଡ଼ପିଠା।
ହଁ। ଆଉ ଘରେ ସବୁ କଣ କରୁଛନ୍ତି।
ତମର ସେ ପିଠା କଣ ସବୁ ହେଇଛି।
ଆମର ଆଜି ହେଇଛି ଆରସା ପିଠା। ନିମିକି ଆଉ ହଉଛି ସୁଜି ପିଠା। ଆଉ ଆଜି ବି ବନ୍ଧୁ ଆସିଛନ୍ତି ମାନେ ବାପଘର ଆସିଛନ୍ତି। ଏ ସବୁ ପିଠା ରାତିରେ ରୋଷେଇ ବନ୍ଦ ଆଉ ଖାଲି ଡାଲମା କରିଦେଲେ ଖାଇବେ ଆଉ। ହଁ। ତମର ତମର କିଛି କରାହେଇନି।
ନା ଆମର ପିଠା ହବ କାଲିକି।
ହଁ।
ତମ ପୁଅ ପଡ଼ିଲାଣି।
ଆଜି ମେହେନ୍ଦୀ ଫେହେନ୍ଦି ଲଗେଇଛ ନା।
ଓହୋ।
ହଁ। ଆଉ ବର୍ଷା କେମିତି ତମ ଆଡେ।
ବର୍ଷା ଆଜି ଏତେ ଟାବି ହେଇନି।
ଓହୋ ଖରା ହେଇଥିଲା ନା ଆଜି‌।
ଖରାପ ହେଇଥିଲା ଏତେ ବି ନୁହେଁ।
ହଁ। ନା ଆମ ଆଡେ ବହୁତ ଜୋରସୋରେ ଖରା ହେଇଥିଲା ଆଜି।
ହ।
ହଁ ହୁଁ।
ହଉ।
ଆଉ ଆଜି ରାତିରେ ରୋଷେଇ କଣ‌।
ରହୁଛି।
ଆଜି ରାତି ରୋଷେଇ କଣ।
ରୁଟି ଭଜା।
ଓହୋ।
ହୁଁ। ଆଉ।
ମେହେନ୍ଦୀ ଲଗେଇ ସାରିଲାଣି।
ମେହେନ୍ଦି ନା ଲଗେଇ ସାରିଲିଣି ତମେ।
ହଁ ଏଇ ଛୁଆ ଗୁଡା ଲଗେଇ ସାରିଲେଣି ଆମେ ରାତିରେ କାମ ସାରିକି ଲଗେଇବା ଆଉ।
ହ ହ।
ହଁ।
ଆଚ୍ଛା ଆଛା।
ହଁ।
ଆଉ କଣ।
ଆଉ ଦିନରେ କଣ ଖାଇଛ।
ଦିନରେ ବା ଆଜି ହେଇଥିଲା କଣତ ଭାତ। ପୋଇଆଳୁ ଭଜା ମୁଗଡାଲି ଆମ୍ବ ଆଳୁଚକଟା।
ଓହୋ।
ତୁମର।
ଆମର ଆଜି ହେଇଥିଲା ଆମର ହେଇଥିଲା ମୁଗ ଡାଲି। ଶାଗ ଭଜା। ଆଉ ଜହ୍ନି ଆଳୁ ଭଜା। ବାଦାମ ଚଟଣୀ ଏଇଗୁରା ହେଇଥିଲା ଆଉ।
ବଢିଆ ଆଉ।
ହଁ।
ପୁରୀ ଯାଇଚ?
କଁ କହିଲ ଝିଅ?
ପୁରୀ କେବେ ଯାଇଚ?
ହଁ ପୁରୀ ଏବେ ଏଇ ଆମର ହ ଆ ଚାରି ଛଅ ଦିନ ତଳେ ଇଏ ବା ଯାଇଥିଲେ।
କାଇଁ?
ଯାଇ ଯାଇଥିଲେ ବୁଲିବା ପାଇଁ ଦି ଦିନି ରହିଲେ ଆସିଲେ ରବିବାର ଦିନ ଆସିଲେ, ଶୁକ୍ରବାର ଯାଇଥିଲେ ରବିବାର ଆସିଲେ।
ଓହୋ।
ହୁଁ ଭୁବନେଶ୍ୱରରେ ଗୋଟେ ଦିନ ରହିଲେ। ଆଉ ଗୋ ଗୋଟେ ଦିନ ପୁରୀରେ ରହିଲେ, ରବିବାର ଦିନ ଆସିଲେ ଆଉ।
ଓହୋ।
ହଁ।
ତମେ ଯାଇ ନଥିଲ?
ନା ମୁଁ ଯାଇ ନଥିଲି, ଆମର ମୋ ଯା, ଦେଢଶୂର ତାଙ୍କ ପୁଅ ଝିଅ ଦି ଜଣ। ଆମ ଝିଅଟା।
ଆଉ ଜଣେ ଝିଆରୀ ହେବେ ସେ ଯାଇଥିଲେ, ମୁଁ ଯାଇନଥିଲି। ମୁଁ ଘରେ ଥିଲି, ମୁଁ ଏଇ ରଥଯାତ୍ରାକୁ ଭାବୁଚି ଯିବା ପାଇଁ।
ଓହୋ।
ରଥଯାତ୍ରାକୁ ଯିବା ପାଇଁ କଣ କି, ରଥରେ ଠାକୁର ଯେତେବେଳେ ଥିବେ ଫାଙ୍କାରେ ଥିବେ ନା, ଠାକୁର ଦର୍ଶ ଦର୍ଶନ କରିହବ, ଆଉ ଏବେ ଯୋଉ ଜାମରେ ଅ ଯାଉଛନ୍ତି ଦର୍ଶନ କରିହଉନି ବ୍ୟାରିକେଡ ଯୋଉ କରିଦେଇଛନ୍ତି
ହଁ ରଥଯାତ୍ରା ରଥଯାତ୍ରାରେ ବି ଦର୍ଶନ କରିହବନି।
ରଥଯାତ୍ରା ମାନେ ଯୋଉ ଗୁଣ୍ଡିଚାରୁ ବାହୁଡା ଯୋଉ ନ
ଓହୋ ହଁ ତା ଭିତରେ ଦର୍ଶ
ହଁ ସେଇ ଯୋଉ ନଅ ଦିନି ଭିତେରେ ଆମ ଭାବୁଚୁ ଉଁ ଦେଖିବାକୁ ଯିବୁ ବୋଲି ଗୋଟେ ଦିନ।
ବୁଲିକି ଆସିବୁ ଦେଖିଆ ଆଉ।
ଓହୋ।
ତମର କଣ ପାଖ?
ନା ନା ଆମ ଘର ତ ଦୂର, ଆମେ ଯୋଉଠି ପଢୁଛୁ ସେଇଠୁ ପାଖ।
ହଁ ସେଇଠି କଟକରୁ ପାଖ।
ହୁଁ।
ହଁ।
ଆଉ କଁ କୁହ ବାପା ବୋଉ ସମସ୍ତେ ଭଲ ଅଛନ୍ତି?
ଓହୋ ଭଲ।
ଆଉ ତମ ଭାଇ ଆସିଲେ ନା?
ଭାଇ ଆସିନି ଆସିବ। ତାଙ୍କ କୋଳଥ
ଓହୋ ସିଏ କଁ ପଢାପଢି କରୁଚନ୍ତି?
ହଁ।
ହଁ ସେ କଁ ପଢୁଚନ୍ତି କି?
ସେ ବି ଟେକ କରୁଚି।
ହଁ, ହଁ।
ଆଉ
ଆଉ, କାଲି କାଲି ପାଇଁ ପିଠା କିଛି କରିନ?
ହଁ।
ହୁଁ। ତମେ ଛାତ ଉପରେ ଝିଅ ଶୁଅନା।
ନାଇଁ ତ।
ସୁଅନି!
ନା।
ଅଁ ହଁ ଏଇ ଗରମ ଦିନରେ ବି ସ ଶୁଅନି।
ନା ଆମର ଲାଗିଛି। ଏସି ସୋଇ ପଡୁ ଆଉ।
ହଁ, ହଁ ସନ୍ଧ୍ୟାବେଳେ ବୁଲାବୁଲି।
ସାନ୍ଧ୍ୟବେଳେ ଦାଣ୍ଡ ରେ ବସୁ।
ଓହୋ ତମର ଯେମିତି ଏଇ ଗାଁ ଗାଉଁଲିିକା ସେମିତି ନା ବଜାର।
ନା ନା ଆମର ସହର ସାର ହଁ ଆମର ମାର୍କେଟ ଏମିତି ଗାଁ ଟାଇପ ର ନୁହଁ ଆଉ।
ଓହୋ ଚାଷ କରନ୍ତି ନା।
ଚାଷ ଆମ ଗାଁ ରେ କରନ୍ତି।
ହୁଁ ସେଠି କରନ୍ତିନି।
ବା
ସିଏ ସେପଟରେ ମାଛ ଧରନ୍ତି ବା।
ମାଛ ପ୍ରବଳ।
ଓ ହ ମାଛ ତମର କମ ପଇସା ହେଇଥିବ ନା କି?
କମ ପଇସା କ'ଣ ଯଦି ମାନେ ଆମେ ବୋଟ ପାଖକୁ ଗଲୁ ତ କମ ପଇସା ନହେଲେ ସବୁ ସେମ୍।
ମାନେ କ'ଣ ଆମର ଏଠି ତ ମାନେ କ'ଣ ଦଉଛନ୍ତି? ଶହେ ଅଶୀ ଦୁଇଶ ପାଖାପାଖି। ତମର କ'ଣ ସେତିକି?
ଆମର ଦୁଇଶ ପଚାଶ। ଯଦି ଘରେ ଆଣିକି ମାନେ ଘ ଦୁଇଶ ପଚାଶ ଯଦି ଆମେ ମାଛ ଗାଧିକୁ ଯିବୁ ତ କମ ରେଟ ରେ। ମାନେ ଦୁଇଶ ଜାଗାରେ ଆମେ ପଚାଶ କି ଶହେ ଏମିତି ଦେଇକି ଆଣୁ।
ହଁ ହଁ ସେୟା।
ଏ ଯେଉ ବେପାରୀ ହ ବେପ
ହୁଁ ହୁଁ।
ବେପାରୀ ଗୁଡାକ ଯୋଉ ଆସୁଛନ୍ତି। ସେମାନଙ୍କ ପାଖରେ।
ହ। ନା ଆମ ପଟରେ ହଉଛି। ନେଉଛନ୍ତି ଶହେ ସତୁରି ଅଶୀ। ଆଉ ଦେଶୀ ଯୋଉଟା ନଉଛନ୍ତି ବୋଧେ ଦୁଇଶ। ହଁ।
ହଉ।
ଆଉ ଆମ ପଟରେ ଆଜି ଚାରିଟା ବେଳେ ବର୍ଷା ହେଇଥିଲା।
ଆଜି ହେଇଥିଲା?
ହଁ ଆଜି ବର୍ଷା ହେଇଥିଲା।
ଆମ୍ବ ପଠର ବର୍ଷା ନାଇ।
ଓହୋ ନା ଆମ ପଟରେ ବର୍ଷା ହେଇଥିଲା ଆଜି। ଘଣ୍ଟ ଅଳୁ ଏବେ ବର୍ଷା ଫର୍ଷା ନାହିଁ ଛାଡି ଯାଇଚି। ହଁ। ଆଉ ଆମ ଆଡେ ଆସୁନ ଆମ ପଟରେ ଦୋଳିି ଭଲ ପଡିଛି।
ବର୍ଷା ତାଙ୍କ ବାହାଘର ବେଳକୁ ଯିବୁ ଆଉ।
ହଁ ଆଉ ଯେବେ ଆସିବ ଆମ ସହିତ ଟିକେ ଦେଖା କରିବ।
ହଁ ହଁ ନିହାତି ତମକୁ ତ କଥା ହେଇଛି ଦେଖା କରିବିନି।
ହଁ ଆଉମକୁ ତ ପାସ୍ କରିକି ତମେ ଯିବ ଆଉ।
ହଁ ମୁଁ ଦେଖି ବର୍ଷା ଦିନକା ହୁଁ
ଆମ ଘରଟା ପାସ୍ କରିବ ତାପରେ ତାଙ୍କ ଘର।
ହଁ ହଁ ହଁ ତମର ଦେଖା କରିବି ଆଉ
ହୁଁ ହୁଁ ସେ ତ ଏବେ କୁଆଡେ ଯାଇଛନ୍ତି ମାର୍କେଟିଂ ବୋଧେ।
ଓହୋ ବାସ ବାସ କିଣଆକୁ ଯାଇଥିବେ।
ହଁ ଡେସ କିଣିଆ କୁ। ଯାଇଛନ୍ତି ଅନ ଥିଲେ ବୋଧେ ଆଜି ଯାଇଛନ୍ତି ଆଉ।
ହଉ ରଖୁଛି ଭାଉଜ।
ହଉ ରୁହ।
ଫ୍ରି ହେଲେ ଫୋନ୍ କରିଵ ଆଉ।
ହଉ ହଉ।